ହାଲୋ।
ନମସ୍କାର ଜୟ ଜଗନ୍ନାଥ।
ନମସ୍କାର ଦିଦି କେମିତି ଅଛ?
ମୁଁ ଭଲ ଅଛି ତମେ କେନ୍ତା ଅଛ?
ହୁଁ ମୁଁ ବି ଭଲ ଅଛି, କଣ କରୁଚ ଆଉ?
କିଛି ନାହିଁ ଘରେ।
ହୁଁ, ହୁଁ, ବର୍ଷା ଛାଡିଲାଣି ତମ ପଟେ?
ଏଠି ମତେ ଲମ୍ବା ହେଉଛି। ଆମର ବର୍ଷା କୁଆଡେ ଖରା ହିଁ ଖରା ଇଆଡେ ବର୍ଷା ଟିକେ ହଉ କହିକି ମୁଁ ଭାବୁଥିଲି। ଧିକ୍
କଣ ଖାଇଲଣି, କଣ ଖାଇଲଣି?
ସୁନ୍ଦରଛି। ନାଇଁ କିଛି ନାଇଁ ତମେ?
ମୁଁ ତ ଏମିତି ଖାଇଚି। କଣ ଜଳଖିଆ ଖାଇଛି ଆଉ ଅଛି ଏମିତି ହଁ ଦିଦି। ହୁଁ।
ଆଉ ପଢା ପଢି କେମିତି ଚାଲିଚି?
ପଢାପଢି ସରିଲା ଜଷ୍ଟ ଏବେ।
ହୁଁ, ହୁଁ।
ତୋର ପଢା ପଢ଼ି?
ହଁ ମୁଁ ବି ସକାଳୁ ଉଠିକି ଟିକେ ପଢା ପଢି କଲି। ଏବେ ଗାଧେଇ ଫାଧେଇ ଟିକେ ଯାଉଚି ଗୋଟେ ଆଡେ ଆଉ।
କୁଆଡେ ଯାଉଚ?
ଏଇ ଯୋଉ ଏଥିରୁ ପଡେ। ଏମିତି ଗୋଟେ ମିଟିଂ ରେ ଅଛି ତ ଯାଉଚି।
ଓହୋ ହଁ, ହଁ।
ହୁଁ, ହୁଁ।
କେକ୍ ତାହେଲେ ଖାଉଥିବ ପାମ୍ କେକ୍ ନା କଣ ସେଟା?
ସେଇଟା ପାମ୍ ପାମସଣ୍ଡ ପାମସଣ୍ଡ ସେଇଟା ଓ ସେଇଟା ଗଲାଣି ସେଇଟା?
ହଁ।
ହୁଁ। କେବେ ଗୋଟେ ଆସିବ ଆମର ଡିସେମ୍ବର ପଚିଶ ରେ ହେଲା ତମେ ଏଥର।
ହଁ।
ହୁଁ।
ସେଟା କଖାରୁ କେକ୍ ନା।
କଖାରୁ ସେଟା ପାମ ସଣ୍ଡେ ରେ ସେଟା କରାହେଛି କଖାରୁ ନୁହଁ।
ଆଉ କଣ ସେଇଟା?
ସେମିତି ଏକ ବନେଇଥାଉଛି ସେମିତି କଖାରୁ ମାନେ ଇଏ ଟାଇପ ର ଦେଖାଯାଉଛି ଆଉ।
ହଁ।
ହୁଁ। ତମେ କୋଉଠି ଦେଖିଛ?
ଏଇ ଆମର ଏ ପଡେ ନମ ଚର୍ଚ୍ଚ ରେ।
ହୁଁ ହୁଁ ହୁଁ। ଏମିତି କଥା।
ଆଉ କଣ ଖାଇଲ ତମେ?
କଣ ମୁଁ ପୁରୀ ଉପମା ଖାଇଚି।
ଆଜି ଆଉ ଭାତ ଖାଇନ?
ନାଇଁ ଖାଇନି ପରା ଯାଉଚି। ତ ଆଉ ଖାଇଲି ତାପରେ ବସିଲି କେତେ ପଢାପଢି ଟିକେ କଲି। ଆଉ ଗାଧୋଇ ଫାଧେଇ ତ ବାହାରୁଚି।
ଭୁଲରେ ପଖାଳ ଖାଇଦେଲେ ନିଶା ହେଇଯାଉଚି ନାଇଁ କି?
ଇଏ ଏ ଏମତି ଯୋଉ ଏବେ ଏବେ ସିନା ବର୍ଷା ଦିନ ଟା ଆଉ। ଖରା ଦିନ ସକାଳୁ କେତେ? ଏଗାରଟା ବାରଟା ବେଳେ ଖାଇଦବ ଯଦି ପଖାଳ କଣ ଯାହାବି କି ନିଦ?
ସେଇୟା ତ ପୁରା ନିଶା ନିଦ। ନିଶା ଆଡୁ ବି ଅଧିକ ଟିକ ଖୋଲୁନି ବି।
ହୁଁ।
ଆଉ ପାଠ ପଢିବା କଥା ତ ଦୂରରେ ରହୁଚି।
ପାଠ ଛାଡ଼। ଆମ ଚର୍ଚ୍ଚ ରେ ଏମିତି ସଣ୍ଡେ ଦିନ ଆମର ଷ୍ଟାର୍ଟ ହୁଏନା ଦଶଟା ଅଧେ।
ହୁଁ।
ହୁଁ। ଯଦି କି ଏମତି ମାନେ ପଛରେ ବସିବ ଅଙ୍କଲ ମାନେ କି କି ଆଣ୍ଟି ମାନେ ସେମାନେ ସବୁ ଶୋଇ ପଡିଥିବେ ଆଖି ବନ୍ଦ କରି। ଆଉ କଣ କରିବ? ଆରେ ନ ଫେନ ଫାନ୍ ଲାଗି ଥିବ। କଣ ଲାଗୁଚି ନା ସବୁ?
ହୁଁ।
ହୁଁ। କେବେ ଗୋଟେ ବୁଲିଯିବା ଦିଦି?
କୁଆଡେ?
ଯିବା କୁଆଡେ ଗୋଟେ ଏମିତି ଦୂର ଜାଗା ଟା।
ଉଁ ହଉ କେବେ କୁହ ତମେ ଫ୍ରି ଅଛ?
ହୁଁ ମୁଁ ତ ସବୁବେଳେ ଫ୍ରି। ଘରେ ତ ପଡିକି ଥାଉଚି। ଆଉ କଣ କିଛି କାମ ନାହିଁ।
ତୁମର ସ୍କୁଟି ଥିବ ତ?
ହଁ ଅଛି ଦିଦି।
ଚଲେଇ ପାରୁଚ ଟେକି ପାରୁଚ?
ହଁ ଦିଦ ମୁଁ ତ ଚଲେଇଥାଉଚି। ଯୁଆଡେ ଗଲେ ତ ନେଇକି ଯାଉଚି ଆଉ।
ଆମର କହ ନା ଶହେ ପଚାଶ କେଜି ନା କେତେ ଅଛି ଯୋ ଭାରି ଲାଗୁଚି ଟେକିଲା ବେଳକୁ।
ନାଇଁ ନାଇଁ ମୋର ଟିକେ ହାଲକା ସ୍କୁଟି ଟା।
ସିକ୍ସ ଜି କି?
ହୁଁ?
ଆକ୍ଟିଭା ସିକ୍ସ ଜି କି ବୋଲି ପଚାରୁଚି?
ଆକ୍ଟିିବା ନୁହଁ ମୋର ପ୍ଲେଜର ଟା।
ଓ ମାଇ ଗଡ ତାହେଲେ ଚଳିବ।
ହଁ ହଁ ସେଇଟା ହିଁ ମୁଁ ଚଲେଇ ଦଉଚି।
ଆଖ୍ରିବା ହେଇଥିଲେ ଟେକି ପାରିବାକୁ ତମୁକୁ କଷ୍ଟ ହେଇଯାଇଥାନ୍ତା।
ନାଇଁ ସେଟା ଆକ୍ଟିଭା ସ୍କୁଟି ଟା ମୋ ସ ଅଛି ମୋ ଦିଦିର ଜଣଙ୍କର ଅଛି। ହୁଁଏ -ଏ -ଆ ଚଲେଇ ଦୋଉଚି ହେଲେ ଦି ଜଣଙ୍କୁ କଣ ଏମିତି କଣ ବସେଇ ଦେଇଥିବି ଯୋଉ ମାର୍କେଟ୍ ରେ ଟିକେ ଅଧିକ ଗହଳି ନଥିବ କି? ସେଇଟା ଟିକେ ଚଲେଇ ହବ ପାରିବି ମାନେ ହୋଉନି ମାନେ କଣ୍ଟ୍ରୋଲ ହବନେଇଁ।
ଆରେ ତମେ ବିଶ୍ଵାସ କରିବନି ଯୋଉ ସ୍କୁ ନାଇଁ ଯୋସ୍ କୁଟି ବି ଟେକି ଦବ ବାକି ମାନେ ଯୋଉ ସ୍କୁଟି ବି ଟେକି ଦବ ହେଲା କିଛି ପ୍ରୋବ୍ଲେମ ହୋଉନେଇଁ। ବାକି ଆଟୁ ଆଟା ଭାଇଲା ମୁଣ୍ଡ ଖରାପ୍ ହେଇ ଯାଉଛି। ମାନେ ତମେ ବିଶ୍ଵାସ୍ କର୍ବନେଇଁ ମ ହଁ ତମେ ବିଶ୍ୱାସ କରିବନି ମୁଁ ଆଜି ଯାଏଁ ଡବଲ୍ ଷ୍ଟାଣ୍ଡ ମାରି ପାରୁନେଇଁ ଜାଣିଚ?
ହଁ ଓଜନ୍ ତ ହୋଉଥିବ ଆଗ ସେ ସ୍କୁଟି ଟାକୁ।
ତମେ ଡ ମାନେ ଡବଲ୍ ଷ୍ଟାଣ୍ଡ ମାରି ଜାଣୁଚ?
ମୋ ଗାଡିରେ ଆସୁ ମାନେ ଆସୁଛି ମାରି ଯେ ଜଣେ ମାରୁନି ମୁଁ।
ଦି ସୋଉଣୀ ନେଇ ଦେଖ ସ୍ ଯେମ୍ତି ହେଲେ ଉଇ ହା ଭାତ ବି ଗାଳୁ
ହଁ ପରା। ସ୍କୁୁଟି କଲା ବେଳୁକୁ ମୁଁ ତ ବେଳେ ବେଳେ ଏମ୍ ଏ ମଝିରେ ତ କୁହନ୍ତି ଦିଦି ମୁଁ ମାର୍କେଟ ପଡି ଯାଇଥିଲି ହେଲା।
ହୁଁ।
ତି ଉଁ ଚେକିଂ ହୋଉଥିଲା ମୁଁ ଦେଖିନଥିଲି ପୁରା ସ୍ପିଡ ପଳେଇ ଆଉଥିଲି ଧରିଦେଲେ ହେଁ।
କିଏ?
ହୋ ସେ ଯିଏ ପଲିସ୍ ରେ ଛେକୁଥିଲା ମୁଁ ତାକୁ ଆଉ ଦେଖିନି ସେ କଳାଟା ଲୋକଟା ହେଲା। ମୁଁ ତାକୁ ଦେଖିନଇଁ ତାକୁ କ୍ରସ୍ କରି ପ ନାଇଁ ଜମା ସତରେ ଦିଦି ଟିକେ ଚାର୍ଟା ପାନ୍ସଟା। ଛଅ ଟା ପାଖାପାଖି ଏବେ ଯେହେତୁ ବର୍ଷା ଦିନଟା ଟିକେ ରୁ ଅନ୍ଧାୟ ଦେ ଖାଉଥିଲା ନା ସେ ଲୋଖଟା ବାଡି ଇମିତି ଇମିତି କଲାଣି ମତେ ଦେଖିକି ମୁଁ ତାକୁ କ୍ରସ୍ କରି ପଳେଇ ଆଇଲିଣିି ସେ ଲୋକଟାକୁ ଦେଖି ପାରିଲି। ତାପରେ ମ୍ୟାଡାମ୍ ରୁହନ୍ତୁ ରୁହନ୍ତୁ। କଇଲା ରୁ ମୁଁ କିଏ ବୋଲି ଦେଖିଲା ଏଳୁକୁ ରୁହନ୍ତୁ ବୋଲି କ ତାପରେ ଦେଖିଲା ବେଲୁ ଚେକିଂ ହୋଉଛି ଏ ପ୍ରଭୁ। ପ ସେ ବାଟ ଆଉ ମୋ ମୁଣ୍ଡ କାମ କଲାନି ସେ ଟାଇମ୍ ରେ।
ଏଲା ସେଠୁ
ନାଇଁ ନାଇଁ ରହିଲି ନା ଆଉ ରହିବିନି କେମ୍ତି ତା ତାପ୍ରେ ମୋ ଆଘେରେ ତ ପୋଲିସ ଯାକ ଥିଲେ। କାଟିଲେ ଆଉ ହେଲମେଣ୍ଟ ଚେକିଂ ଚାଲିଥିଲା ଆଉ ମୁଁ ପୁରା ଉଡି ଉଡି ଆସୁ ଥିଲି ସିଧା ଆଉ, ଆଗ ପଛ ନ ଦେଖିକି। ଏଇଟା ଆମର ଏପଟେ ଏ ଫ୍ ସି ଆ ଇ ଛକ ପାଖରେ ଏଠି ସବୁବେଳେ ଚେକିଂ ହୁଏ ନା। ଟିକେ ଏପଟୁ ହଁ ଷ୍ଟାଡିୟମ୍ ଯିବା ରାସ୍ତା ମୁଁ ଜାଣି ପାରିଲିନି ସ ସଅଁ ମୁଁ ତ ପୁରା ଚିପିନି ଡାଇସ୍ ମତେ ନିଜୁକୁ ହସ ବି ଲାଗୁଚି, ଆଉ ରାଗ ବି ଲାଗିଲାଣି ମତେ ଯେ ସେ ତେ ଉଁ। ଟିକେ ଯଦି ସେ ପଲିସ ଟାକୁ କ୍ରସ ନ କରିଥାନ୍ତି ବୋଲେ ଗାଡିରେ ବି ବୁଲେଇକି ଯାଇ ପାରିଥାନ୍ତି। ମୁଁ ତ କ୍ରସ କରି ସାରିଲିନି। ମୁଁ ଜାଣିନି ଫୋନ କୁ ପଳେଇ ଆଇଲା କେତେ ହେଇଥିବ ହେଲମେଟ ପାଇଁ ପାଶହ କେତେ କଣ ଏମିତି। ହେଇଥିବ ହଜାରେ କେତେ କାଟିଥିବେ ଆଉ।
ଦୁଃଖ ହିଁ ଦୁଃଖ ହେଇଯାଇଥିବ ସେଦିନ?
ଏ ମା ମୁଁ ସେଦିନ ସନ୍ଧ୍ୟାରେ ମତେ ଖାଇନି ଘରେ କଣ କହିବି ଘ କହିଲେ ସେଇଟା ମୋ ଭୁଲ ଏକା।
ହୁଁ।
ତୁ ଦେଖି ପାରିଲୁନୁ କିଛି ନାଇଁ ମୁଁ ତ ଦିଦି ସେ ସତରେ ସେ ଲୋକଟା ମୁଁ ଦେଖି ହିଁ ପାରିଲିନି ନହେଲେ ଆଉ ଲୋକ ଯାକ ବି ଏ ମାନେ ବେଳେ ବେଳେ କୁହନ୍ତିନି ଚେକିଂ ହଉଛି ଯାଉନି ବୋଲିକି କେହି ଲୋକ ଗୋଟେ କିଛି ନଥିଲେ ସେ ପଟେ। ମୁଁ ଆଉ ଜାଣି ପାରିଲିନି ମୁଁ ସିଧା ଉଡି ଉଡି ପଳଉଥିଲି।
ତୋର ସ୍କୁଟି ଆଣି କେତେ ଦିନ ହେଲାଣି କି?
ହେଇଯିବଣି ମୋର-ଅ-ଅ-ଅ ଦି ତିନି ବର୍ଷ।
ଦି ତିନି ବର୍ଷ ହେଲାଣି।
ହୁଁ।
ତଥାପି ଜାଣି ପାରୁନଥିବୁ ହେଲା ମାନେ ଏଇ ଚେକିଂ ମାନେ ଏମାନେ ଏମିତି କରନ୍ତି ହଁ ନର୍ମାଲ ତ ଗାଡି
ନା ନାଇଁ କେମିତି କେମିତି ଚେକିଂ ହେଉଥିଲା କହିଲ ଗୋଟେ ଟ୍ରକ ଟେ ଅଛି ହେଲା ବଡ ଟ୍ରକଟେ ତା ସାଇଡରେ ପୋଲିସ ଟାକ ଠିଆ ହେଇଛନ୍ତି ଆଉ ଯୋଉ ପୋଲିସ ଟା ଚେକିଂ କରୁଥିଲା ସେ ପୋଲିସ ୟୁନିଫର୍ମ ପିନ୍ଧ୍ ନଥିଲା। ସେଇ ଯୋଉ ଟିକେ-ଏ-ଏ ଚେକ୍ ଚେକ୍ ବାଲା ଯୋଉ ଡ୍ରେସ ପିନ୍ଧନ୍ତି କୋଉ କଣ କହିବେ କି?
ଆଇ ଆର୍ ବି।
ହଁ-ଅ-ଅ ସେମତି ଡେ ସେ ସେ ଡ୍ରେସ ଟା ପିନ୍ଧ୍ ଥିଲା ଆଉ ସେ ଲୋକଟା କଳାଟା ପୁଣି ସେନ୍ତି ଡ୍ରେସ ପିନ୍ଧିଛି ମୁଁ ଆଉ ଦେଖି ହିଁ ପାରିଲିନି ସତରେ ସେ ଲୋକ ପଳେଇବାକୁ ଇଚ୍ଛା ହଉଥିଲା ତମେ କଳାଟା ମୁଁ ଚିହ୍ନି ପାରିଲିନି। ନାଇଁ ଲିଫ୍ଟ ନାଇଁ ଯେ ମୁଁ ଦେଖିନି ଆକା ରା ତାର ଯେହେତୁ ଏପଟ ସେପଟେ ଅଛି ନା ମଝିରେତ ହ୍ୱାଇଟ ର ଗାର ଗୋଟେ ଦିଆ ହେଇଛି। ସେ ସେକାନି ଥାଇକି ଏମିତି ଏମିତି ଛେକୁଛି ମୁଁ ତ ଏକାନି ଆସୁଛି ନା ସେ ଯେମିତି ମୁଁ ଜଉ ଏପଟେ ଆସୁଛି ସେପଟରୁ ଯଦି ଛେକିଥାନ୍ତା ମୁଁ ଦେଖିଥାନ୍ତି। ଏମିତି ଅସୁବିଧା ହେଇଛି କଣ ହସ ଲାଗୁଛି ମତେ। ପେରେ ଲୋକ ମୁଁ ସିଧା କହିବାକୁ ଇଚ୍ଛା ହଉଥିଲା ସେ ଲୋକ ଟାକୁ ତମେ ଏତେ କଳା ଯେ ଦେଖା ବି ଯାଉନ। ମୁଁ ସେ ଲୋକଟାକୁ କହିବାକୁ ଇଛା ହଉଥିଲା ସେ ପୋଲିସଟାକୁ
ତମେ ଏମିତି ଠିଆ ହେଉଛ ତମେ ଦେଖା ଯାଉନ ହେଟା
ହଁ ତମେ ଏତେ କଳା ଯେ ଦେଖା ଯା ହଁ ତମେ ଏତେ କଳା ଯେ ଦେଖାଗଲ ନ
ନାଇଁ ଦିଦି ଏମିତି କହିଥାନ୍ତି। ତମେ ଏତେ କଳା ଯେ ତମେ ଦେଖା ଏକା ଗଲନି ହେଟା ପାଇଁ କ୍ରସ କରି ଗଲି ନହେଲେ ଯାଇନଥାନ୍ତି କହିଥାନ୍ତି।
ହଉ ରହିଲି ତାହେଲେ। ହ୍ୟାଲୋ ହଁ।